ହଁ ହାଲୋ। ହଁ।
ହଁ।
ନମସ୍କାର୍।
ହଁ।
କଣ କରୁଥିଲେ?
ହଁ ନମସ୍କାର ହଁ ଖାଉଥୁନି।
ଓହୋ। କଣ ଲଗେଇ ଖାଇଲେ?
ନଗେଇକି ଖାଇନି ଶୁଖୁଆ ଭଜା ଆଳୁ ପୋଡ଼ା। ହଁ।
ପଖାଳ ଭାତ?
ହଁ ପଖାଳ ଭାତ
ଓ ଆଉ, ଆଉ ତମର ଛୁଆ ପିଲା କେତେ?
ମୋର ଦୁଇ ପୁଅ ଦୁଇ ଝିଅ।
ହଁ ଆ ଆଉ ଛୁଆ ପିଲା କଣ କରନ୍ତି ସବୁ
ଏଇ ବଡ ବଡ ପୁଅ ଚାଷ କରୁଛି ସାନ ପୁଅ ଚାଷ କରୁଛି ଆଉ ବଡର ପୁଅ ଝିଅ ଦୋ ଟି।
ହ।
ଆଉ ସାନରଆଉ ପୁଅ ନା ଝିଅ ତିନିଟା।
ହୁଁ।
ହଁ ଆଉ
ହଁ।
ସେ ସାନର ପୁଅ ନା ଝିଅ ଦିଟା ବାହା ହେଇଛନ୍ତି
ହୁଁ।
ଆଉ ବଡ ପୁଅର ବଡ ଝିଅ ବା ବାହା ହେଇଛି।
ହୁଁ ହୁଁ।
ହଁ।
ହଁ।
ଆଉ। ଆଉ ବଡ ପୁଅ ଯାଇଛି ବଜାରକୁ
ହୁଁ ହୁଁ।
ସାନ ପୁଅ ଯାଇଛି ଫସଲରେ ଔଷଧ ପକେଇବାକୁ
ହଁ ଆଉ ଝିଅ ମାନଙ୍କର କଣ କେମିତି
ଝିଅ ମାନଙ୍କର ବଡ ଝିଅର ପୁଅଟିଏ ଝିଅଟିଏ ତା ଝିଅ ବା ଏଇ ଯୋଉ ବା ବାହା ହେଇଛି। ଆଉ ସାନ ଝିଅର ଝି ଝିଅଟିଏ ପୁଅଟିଏ ତା ଝିଅ
ହୁଁ।
ହୁଁ ହଷ୍ଟେଲ ରେ ଅଛି ତା ପୁଅ ଏ ପଢୁଛି ଛୋଟ ଛୋଟ ଅଛନ୍ତି ଆଉ।
ଓହୋ ଆଉ ତମର ସେଠି କଣ ପନିପରିବା ସବୁ ହୁଏ ଏବେ?
ଆମର ଉ ବାଇଗଣ ଆଉ ଜହ୍ନି କାକୁଡି କଲରା ଆଉ ଏଇ ସବୁ ଫସଲ ଆଉ।
ହଁ ଆଉ ସବୁ କଣ ଧାନ ଫସଲ ହୁଏ?
ହଁ। ଧାନ ଫସଲ ହୁଏ ଧାନ ବାଦାମ। ଆଉ ଆଉ ଯୋ ସବୁ ଫସଲ ହୁଏ।
ହୁଁ ହୁଁ।
ହୁଁ
ଆଉ ସବୁ ତମ ଗାଁରେ କୋଉ ସବୁ ମନ୍ଦିର ଅଛି?
ଆମର ଶିବ ମନ୍ଦିର ହେଙ୍ଗୁଳା ମନ୍ଦିର ତାରିଣୀ ମନ୍ଦିର ମଙ୍ଗଳା ମନ୍ଦିର ଆଉ ହଁ ଆଉ ସବୁ ମନ୍ଦିର ଆମ ଗାରେ ଅଛି।
ହଁ
ହୁଁ
ହୁଁ
ଆ ହଉ
ହ
ଆଉ ତମ ଆଉ ତମର କଣ କରୁଛ?
ନାଇଁ ଆମର ଏଇ ଖାଇକି ଏବେ ଉଠିଲୁ ଟିକେ କଥା ହେଇଯିବା ଭାବିଲି ଆଉ ଫେରେ ରୋଷେଇ ହବ ଆଉ
ହଁ ଆମର ଏଇ ଏଇକ୍ଷିଣା ତରକାରୀ ହଉଛି ପୁଣି ରୋଷ ଭାତ ହବ ଡାଲି ହବ
ହୁଁ କଣ ତରକାରୀ ଏବେ ହେଉଛି?
ଏବେ ହଉଛି ଜହ୍ନି ଲଙ୍କା ଆଉ ଆଳୁ ପଡିକି ଗୋଟେ ରାଇତା ହଉଛି। ଆଉ ଲୁଣି ଶୁଖୁଆ ଭଜା ହଉଚି ଆଉ ଭା ତ ହବ ଡାଲି ହବ ଆଉ।
ହଁ ହଁ। ଏ ପଖାଳ ଖିଆ ପରେ ଏ ସବୁ ଖରାବେଳ ପାଇଁ ଚାଲିଛି।
ହଁ।
ହଁ ଆଉ? ଆଉ ତମ ଘର ପାଖରେ କଣ ସବୁ ମନ୍ଦିର ଅଛି?
ଆମ ଘର ପାଖେରେ ତାରିଣୀ ମନ୍ଦିର ଅଛି।
ହୁଁ ତାରିଣୀ ମନ୍ଦିରରେ କଣ ସବୁ କୋଉ କୋଉ ପ୍ରକାର ପୂଜା କେମିତି ହୁଏ?
ଏ ସଂକ୍ରାନ୍ତି‌ କି ସଂ ସଂକ୍ରାନ୍ତି କି ସଂକ୍ରାନ୍ତି ପଣା ସଂ ପଣା ପିଇଲୁ ହଁ। ଆଉ ତାଙ୍କ ଘିଅ ପୋଡା ଯାଇ। ଆଉ ସବୁ ସଂକ୍ରାନ୍ତି ସଂକ୍ରାନ୍ତି ଘିଅ ପୋଡା ଯାଇ ଆଉ ସେଠି ଗୀତା ପଢା ପଢା ଯାଇ।
ହୁଁ।
ହଁ।
ହୁଁ।
ଆ ଏଇଆ ହଉ
ଅଁ ହଁ।
ହୁଁ।
ଆଉ ସବୁ ତମ ଗାଁ ରେ କଣ ଭଲ କଥା ସବୁ କୁହ?
ଆମ ଗାଁ ରେ ଆଉ ଭଲ କଥା ଏଇ ପର୍ବପର୍ବାଣୀ ହେଲେ ଏଇ ହିଙ୍ଗୁଳା ହେଙ୍ଗୁଳା ଯାତ୍ରାକୁ ଆମ ଗାଁ ରେ ଯାତ୍ରା ହୁଏ। ଆଉ ପୂଜା ପାନ୍ତି। ଯଜ୍ଞ ହୁଏ ପୂଜା ପାଞ୍ଚ ପାଞ୍ଚ ଦିନି ହୁଏ।
ହୁଁ ହୁଁ।
ହଁ।
ଆଉ ତମର ଗାଁ ଟି କେତେ ବଡ ଗାଁ?
ଆମ ଗାଁ ଟା ବଡ ଗାଁ ଟେଇ।
ହଁ ଆଉ? ଆଉ ସବୁ ଗାଁ ରେ କଣ ଅଛି ଯେମିତି କି
ଏଇ ସବୁ ଗାଁରେ ତ ଏଇ ଫସଲ ଆଉ।
ହୁଁ ହୁଁ।
ଏଇ ଫସଲ ସବୁ କରିଛନ୍ତି ଧାନ କରି ଛନ୍ତି ବାଦାମ କରିବେ ଆଉ କ
ବାଦାମ ଚାଷ କୋଉ ଟାଇମ୍ ରେ ହୁଏ?
ଏଇ ବାଦ୍ ବାଦାମ ଚାଷ ମ ଯୋଉ ମଗୁସୁର ପୁଷ ମାସ ବେଳକୁ ହବ ଅଉ କାର୍ତ୍ତିକ ଠୁ ମଗୁ ସୁର ପୁଷ ଆଉ।
ଓହୋ ଏବେ ଉ ଫସଲ ଛଡା ଏବେ ଧାନ ଫସଲ ବୁଣା ହେଇଛି? ଧାନ ହଉ
ହଁ ହଁ ଧାନ ହଁ ଧାନ ବୁଣା ହେଇଛି।
ହଁ ହଁ।
ଧାନ ଯାଇକି ହବ ଧାନ ଯାଇକି ଶ୍ରାବଣ ମାସ ଭାଦ୍ରବ ମାସରେ ହବ ଆଉ।
ଓ ହୋ ହଁ।
ହଁ
ଆଉ ତମ ଗାଁ ରେ କୁମାର ପୂର୍ଣ୍ଣିମା କେମିତି ସବୁ ଝିଅ ମାନେ କରନ୍ତି।
ଅ ଝିଅ ମାନେ ଆମର ଏଇ ଯୋଉ ଚଉରା କତିରେ ଭୋଗ ରାଗ କରିକି ପୂଜା କରି ଗୀତ ବୋଲନ୍ତି ଆଉ ହଁ।
ଆଉ ଆମର ତ ସେପଟେ ସାତ ଦିନ ପୂର୍ବରୁ ସାତ ସାତ ଦିନ ଥିବ କୁମାର ପୂର୍ଣ୍ଣମୀ
ହଁ।
ଉ ଚଉରାରେ ଫୁଲ ପକେଇ ଝିଅମାନେ ସବୁ ଗୀତ ବୋଲନ୍ତି।
ହଁ ଆମର ସେଇ ସାତ ଦିନ ଥିବ ନହେଲେ ପାଞ୍ଚ ଦିନ ଥିବ ଗୀ ତ ଗୀତ ବୋଲନ୍ତି ଆଉ କଢ ପକାନ୍ତି ସବୁ କରନ୍ତି।
ହୁଁ। ଝିଅ ମାନଙ୍କର ଗୋଟେ ଖୁସି ସେଇଟା ଆଉ। ଆଉ ଆଉ ପୁରୀ କି କେତେ ଥର ଯାଇଛନ୍ତି।
ପୁରୀକି ଚାରଥର ଖଣ୍ଡେ ଯାଇଛି ଆଉ।
ହଁ କଣ ଜଗାର କ ଦର୍ଶନ କେମିତି କଲେ।
ଜଗନ୍ନାଥ ଦର୍ଶନ ଏ ଭିଡରେ ଛାତି ପଟାପଟି ଯାହା ହଉ ସେମିତି କଷ୍ଟମଷ୍ଟ କିରି ଉଁ ଦର୍ଶନ କରିକି ଆଇନୁ ଆଉ।
ହଁ ଆଉ ଆଉ ତମର ସେଠି ଜଗନ୍ନାଥ ବାଉଡା ଯାତ୍ରା
ହଁ। ହଁ ଆମର ଏଠି ଜଗନ୍ନାଥ ଅଛନ୍ତି ଏ ଗୁଣ୍ଡିିଚାକୁ ବାହାରିବେ।
ହଁ।
କାଲି ମାଉସୀ ମାଉସୀ ଘରେ ରହିବେ ହ।
ହୁଁ ଆଉ।
ଜଗନ୍ନାଥ ମାଉସୀ ଘରେ ରହିଲେ ତମ ହଁ କୁହ।
ହଁ ଏଠି ଆମର ଜଗନ୍ନାଥ କତିରେ ଏଠି ଛେଚୁଡି ହବ ସବୁ ଖାଇବେ ଆଉ ପୁଣି ସେ ପୁଣି ମାଉସୀ ଘର ପାଖରେ ସେଠି ପୁଣି ସବୁଦିନ ଭୋଗ ହବ ଭୋଗ ଭୋଗ ଦିଆହବ।
ହୁଁ ହୁଁ।
ହ ହଁ ଯିଏ ରଜା ହେଇଥିବ ସେ ସବୁଦିନ ଭୋଗ ଦବ ଆଉ। ପୋଡ ପୋଡ ପିଠା କତୁରୁ ସବୁ ଆଉ।
ହଁ ଆଉ ରଜା କିଏ ତମ ଗାଁ ର ଲୋକ।
ହଁଁ ହଁ ଆମ ଗାଁ ର ଲୋକ।
ହଁ।
ଆଉ ଆଉ କଣ ଭଲ ଜିନିଷ ସବୁ ତମ ଗାଁ ରେ ଅଛି।
ଆମ ଗାଁ ରେ ଆଉ ଭଲ କଣ ଏଇ ତ ଆମର ଏଇ ଚାଷୀ ମୂଲିଆ ଘର ସବୁ ଚାଷ ଉପରେ ନି ନିର୍ଭର ଆଉ।
ହୁଁ ହୁଁ ତମର ସେଠି ଭଲ ଚାଷ କୋଉଟା।
ଆମର ଏଇ ଫସଲ ଟା ଭଲ ବାଦାମ ଚା ଚାଷଟା ଭଲ ଆଉ।
କୋବି ଫୋବି କେମିତି ହୁଏ।
ହଁ କୋବି କୋବି କୋବି ଏଇ କାର୍ତ୍ତିକ ମାସଠୁ କୋବି ନଗେଇବେ।
ହୁଁ ହୁଁ।
ହଁ କୋବି ନଗେଇିବେ ଇଏ ଏଇ ଯୋଉ ପୁଣି କୋଭି ଗାଡ଼ି ରେ ପୁଣି ବାଦାମ
ଅଲଗା ଆଉ ହୁଁ ସବୁ ପ୍ରକାର ଫସଲ ସେଇଠି ହୁଏ।
ସବୁ ପ୍ରକାର ଫସଲ ହୁଏ ଆମ ଆଡେ।
ପୁରା ଚାଷୀ ଗାଁଟି ଆଉ।
ହଁ
ହୁଁ
ଚାଷୀ ଗାଁ।
ଆ ତମର ସେଠି ଗ୍ରାମ ଦେବନ୍ତୀଙ୍କ ନାଁ କଣ?
ଆମ ଜାଗୁଲେଇ ମଙ୍ଗଳା। ହଁ ଆଉ ହେଙ୍ଗୁଳା।
ହଁ ହଁ
ଆଉ ତାରିଣୀ।
ହୁଁ ହୁଁ
ହଁ
ନାତୁଣୀ ବାହାଘର କେମିତି ଧୁମଧାମରେ ହେଲା?
ହଁ ନାତୁଣୀ ବାହଘର ବହୁତ ଧୁମ ଧାମରେ ହେଲା ଆଉ ଦୋଟି ନାତୁଣୀ କଟକରେ ବାହାହେଲେ।
ହୁଁ
ହଁ ଆଉ ସେ ଝିଅର ଝିଅ ସିଏ ବି ଭଲ ଧୁମଧାମରେ ବାହାଘର ହେଲା।
ହୁଁ ଏସବୁ ବାହାଘର ଘରେ ହେଇଛି।
ହଁ
ଆଉ ବାହାଘର କେମିତି ହୁଏ ସେଠି?
ସେଠି ବାହାଘର ଏଇ ଭୋଜି ଭାତ କରିବେ ଆଉ। ଆଉ ବାହାଘର ଯେମିତି ହୁଏ ସେମିତି ହବ ଆଉ।
ହଁ
ହୁଁ
ଆଉ
ଆଉ କଣ?
ନା ଆଉ କଣ ଆଉ ତମ ଗାଁ ରେ କେମିତି ଗାଈ ରଖିକି ସବୁ ବେପାର ଫେପାର କରିବା ଆଉ ଗାଈ
ଗାଈ ବାଛୁରୀ ଅଛନ୍ତି ସବୁ କ୍ଷୀର ଆସିକି ନଉଛି ଗୋଉଡ।
ହଁ ହଁ
ହଁ ସେ ଛେନା- ସେ ଛେନା କାଟୁଚି। ହଁ -ହଁ।
ହଁ- ଆଉ ଆଉ ତମ ଗାଁରେ ଏଇନା ପରିବା ପ୍ରବଳ ଆଉ।
ହଁ ଆମ ବାଇରେ ଜହ୍ନି, କାକୁଡି, କଲରା ଭେଣ୍ଡି ଆଉ ସବୁ ପ୍ରକାର ପରିବା ଆମ ଗାଁ ରେ। ପୁଣି ପୁଣି ଆଳୁ ଲଗେଇବେ ପୁଣି ଝୁଡ଼ଙ୍ଗ, ବିମି ଆଉ ଆକୁ ସବୁ ନଗେଇବେ।
ଅ ହ
ଆଉ। ଏ ବୋଇତାଳୁ କ ସବୁ ଜାତିକା ଫସଲ ଆମର।
ଫସଲ ହଁ ହଁ ହଁ।
ହୁଁ।
ଆଉ ଆମର ଟାଇମି ହେଇଗଲା ଆମେ ଏବେ ରଖିଦବା।
ହଉ। ହଉ ରଖି -ରଖି ଦବା।